ହାଲୋ।
ହଁ କଣ କରୁଚ?
ଏ ଶୋଇକି ଉଠିଲି ଆଉ ଏବେ ଜଷ୍ଟ।
ଆଚ୍ଛା ଖାଇଥିଲ କଣ? ମୁଁ ଏଇଠି ଶୋଇ ପଠିକି ବସିଚି ଆଉ। ତୁ କଣ ଖାଇଚୁ?
ଖାଇଥିଲି ଖାଇନି ଆଉ ତୁ?
ହଁ ହଁ। ହଁ ମୁଁ ଖାଇଥିଲି ଖାଇକି ଏଇଠି ଶୋଇଥିଲି। ଖାଇ ପିଇ ପୁରା ଶାନ୍ତିରେ ଶୋଇଥିଲି। ହାଲୋ ହଁ ହାଲୋ।
କହୁନୁ।
ଆରେ ନାଇଁ ଖାଇ ପିଇକି ଶୋଇଥିଲି ପା। ଆଉ ଉଠିକି କିଛି ଖାଇନି।
ହଁ ହଁ।
ଆଉ କଣ କ
ହଁ ଏକ୍ସାମ ଚାଲିଥିଲା।
ହଁ ପା ଏଗଜାମ୍ ଚାଲି
ଏଇଭଳି ଖାଇଥିଲ ଆଉ କଣ।
ଆଚ୍ଛା।
ଆଉ ଆଜି ଏକ୍ସାମ କେମିତି ହେଇଚି ତମର ହଁ ବା
ହଁ ଭଲ ହେଇଚି ଆଉ।
ଆଜି କଣ ଥିଲା ଏକ୍ସାମ?
ଆଜି ଥିଲା ସୋସିଆଲ
ମୁଁ କରିକି
ଆଉ
ସବୁ କରିଚୁ ଆନ୍ସାର
ହଁ ହଁ ହଁ ସବୁ କରୁଚି ମ୍ୟାମ୍ ଟିକେ ହେଲ୍ପ ବି କଲେ କରିଦେଇଚି ଆଉ।
କପି ହୋଉଚି?
ଏ ନାଇଁ ମାନେ ଏତେ ନାହିଁ କିନ୍ତୁ ହୋଉଚି। ଏତେ କପି ହୋଉନିଁ କିନ୍ତୁ ହୋଉଚି।
ଅ ହଁ।
କଣ କହିଲୁ?
ତୁ ଏବେ ରହୁଚୁ କୋଉଠି?
ଇଏ ଏପଟେ ଆଇଆଇଟି ପାଖରେ
ଆଚ୍ଛା
ହଁ
ସେପଟେ କ ଭଲ ଖାଇବାକୁ କଣ ମିଳେ?
ମା କିଛି ମିଳେନି ସବୁ ଉ ପାଖରେ କିଛି ନାହିଁ ପାଖରେ କିଛି ଦୋକାନ ଫୋକାନ କିଛି ନାହିଁ ଆମ କଲେଜ ପାଖରେ କିଛି ଦରକାର ନାହିଁ ଜଙ୍ଗଲ ମରୁଭୂମ ଭିତରେ ଯେମିତି ରୁହନ୍ତି ସେମତି
ହେ ଭଗବାନ ହଷ୍ଟେଲରେ ଏପଟେ ଛାଡ଼ୁ ଚନି ନା ଛାଡ଼ୁ ନାହାନ୍ତି ହ୍ୟାଲୋ
ହ୍ୟାଲୋ
ହଁ ହ୍ୟାଲୋ କହ
ମୁଁ କହିଲି କି କ୍ୟା ଯାହା କ୍ୟାଣ୍ଟିନ୍ ଯାହା ଯାଇକି ବାହାରେ ଦୋକାନରୁ ଯାଇକି ଯାହା କିଣିକି ଆଣିକି ଖାଇବୁ ଆଉ ମାସକରେ ଦିଇ ଥର ବାସ୍ ଯାହା ଯାଇପାରିବ ଆଉ ଆଉ ଟିଙ୍ଗ ଆଉ
ଆଉ ମ୍ୟାଗି କରିକି ଗେବୁଚୁ ନା ନାଇଁ
ହଁ ପାଖା ହାଉଛି ନାଇକି ମାଜିଆକୁ ପଡ଼ିବ ଅଳସୁଆ ଆମ ନା
ଆଉ ଏଥର ଘରକୁ ଆଇଲେ ମତେ ମ୍ୟାଗି କରି ଖାଇବାକୁ ଦବୁ ଆଉ
ହୁଁ ତୁ ତ ତୁ ତ ଘରେ ଡେଲି ଖାଉଥିବୁ ଆଉ ପୁଣି ତତେ କଣ ଦେବି ଆଉ ନାଇ କରିକି ଆଜି ସନ୍ଧ୍ୟାବେଳେ ଖାଇନଖୁଛି କି
ନା କିଛି ଖଇନି
ତୋ ଆଣ୍ଟି ଦେଇନାହନ୍ତିକି ଚ୍ଛାଇକି
ନା ଖାଇବା ପାଇଁ ହେଲେ ମୋ ମାମା ମୁଡୁ ଉପରେ ନିର୍ଭର କରିବା
ମୁଁ ଡୁ କଣ
ହଁ ମୋ ମାମା ଯଦି ବାଇ ଚାନ୍ସ ଲାଗେଛି ବା
ଏତେ ତ ଭଲ ଭଲ ଖାଇବା ଆଣ୍ଟି ବନାନ୍ତି ଆଉ ଥରେ ପୁଣି ଏତେ ନିନ୍ଦୁଚୁ ନା ତୋ ଆଣ୍ଟି କୁ
ହଁ ନୟାନ୍ତ ହେଲେ ମୋ ମାମା ମୋ ଉପରେ ରାଗ କରିବ
ହୁଁ ହୁଁ ଆଉ ତୁମର କାଲି ଏକ୍ଜାମ ଅଛି ନା
ହଁ କାଲି ଆମର ପ୍ରାକ୍ଟିକାଲ ଏକ୍ଜମ ଅଛି ଆଉ
କି ପ୍ରାକ୍ଟିକାଲ ମାନେ କଣ ଏକ୍ଜାମ ନା
ଆଠଟା ଦଶ ଆର୍ ଦଶ ନର୍ସିଂ କାଲି ଏକଜାମ ଅଛି ଆଉ
ହଁ ଏକ୍ସଟର୍ନାଲ ଆସିବେ
କେ ଜାଣି ଆସିବ ବୋଧେ ଆଉ ଆଜି ସବୁ ନେଇକି ଲବୁୁ ଦବୁ ତାପରେ ଏଇଟା ସବୁ ନେଇକି ତାକୁ ସବୁ ସବମିଟ କଲୁ ମ୍ୟାମଙ୍କ ପାଖରେ ତାପରେ ମ୍ୟାମ ଦେଖିଥିବେ କି କଣ କରୁଥିବେ ଏହା ଜଣା ନାହିଁ ଏତେ ପିଲାଙ୍କର ଥିଲା ନା ଲଗ ବୁକ୍ ସେଇଗଡା ସବୁ ଥିଲା ଆଉ
ତୁ ସବୁ ଯାକ ସାଇନ ମାରି ଦେଇଛୁ
ନା ସବୁ ମୋରଇନି ଆଉ ଅଳ୍ପ କରିଛି ଲି ଲିତ ରାଣୀଙ୍କର ଆପଣ ଗୋଟେ ଲିଳିତ ରାଣ ଅଛନ୍ତି ତାପରି ଯାହା ସବୁ ଅଛି ଆଉ ମ୍ୟାାମ ଟି ରାଗି ତ ତାଙ୍କ ପାଖକୁ ଯିିବାକୁ ଡରମାଡୁଚି କାଳେ ପଚାରିଦେବେ ଭାଇବା ଖାଇବା ସେଥିପାଇଁ ଯିଆକୁ ଡରମା
ହଉ ପଢାପଢି କରୁଛୁ ଟି କାଲିଫାଇବା ପାଇଁ
ହଁ ହଁ ଏତିକି ହଉଛି ପଢାପଢି ଆଉ
ଡିରେକ୍ସନ କମେଇଛୁ ନା କଣ?
ଆଉ ଆମର ତ ସେଇ ସବୁ ସେମିତି ହିଁ ନିଆ ହବ।
ତୁ କୋଉ ଡିଉଜୁ ନବୁ କି?
ସେମିତି କିଛି ଜଣା ନାହିଁ ମୋତେ।
ଆଉ ଭାବୁଛୁ କଣ ଯଦି ମ୍ୟାମ ମାନେ ନିଜ ଆଡୁ ଦେବେ ନା ତମେ ମନକୁ ଲଖିବ ଦେବେ ବୋଲି କହିଛନ୍ତି।
ହଁ ଆମେ ମ୍ୟାମ୍ ଆମେ ଜାଣିନୁ ମ୍ୟାମ୍ ଦେବେ କି ନିଜଆଡୁ ଲେଖିବୁ।
ହୁଁ ଏମିତି
ହଁ କଷ୍ଟାରେ
ସରିବ।
ଗୋଟାଏରେ।
ମୁଁ ଆଉ ତାପରେ ଆଉ କିଛି ଜାଣିନି।
ନା ତାପରେ ଆଉ ଏ ଯାଣିନି ତାପରେ ଫୋର୍ଥ ସେମିଷ୍ଟର ଷ୍ଟାର୍ଟିଂ।
ଭଲ ଆଉ ପଢାପଢି ଷ୍ଟାର୍ଟ ହେଲାଣିନା ଫୋର୍ଥ ସେମିଷ୍ଟାର ପାଇଁ।
ହଁ ବା ଷ୍ଟାର୍ଟ ହେଇଗଲା ଏଥର ଯୋଉ ଘରକୁ ଯାଇଥିଲା ମୋର ଏଠିରେ କଲେଜରେ ଗ୍ୟାସ୍ ସରିଗଲା ଆମେ ଯୋଉ କଲେଜ ଘରକୁ ଦେଇଥିଲୁ। ସେଇ ଟାଇମରେ ଅନଲାଇନରେ ଯାହା ଯେତିକି ଷ୍ଟାର୍ଟ କରୁଛନ୍ତି।
ଛୁଟି କଣଥିଲା କଲେଜ କି ଘରକୁ ଯାଇଥିଲା?
ହଁ ବା ଛୁଟି ହେଇଯାଇଥିଲା ସିଏ କଣ କଲେଜ ଏ ସେଇ ମାସେ ଖଣ୍ଡେ ପୁରା ଛୁଟି ହେଇଗଲା।
କଣ ପାଇଁ ଏଜାମ ତ ତମର ସରି ନଥିଲା?
ନା ଏଜାମ ସରି ନଥିଲା ଏ ଯେଉଁ କଲେଜ କାମ ହେଉଥିଲା କଲେଜ କାମ ଜମା କଲେଜକୁ ଆସିଥିଲନି ଦି ନବୀନ ତାପରେ ମୋହନ ମାଝୀ ଏମତି ସବୁ ଆସିଥିଲେ ବୋଲି କଲେଜ ଛୁଟି କରିଦେଇଥିଲେ। ଆଉ ଉଁ
ତାପରେ ରଜ ପରେ ଏଜାମ କଲେ ନା କଣ?
ହଁ ରଜ ସରିଲା ପରେ ଆସିଲୁ ଯେମିତି ତାପରେ ରଜ ସରିଲା ପରେ ଏଜାମ ଏମିତି ଏଜାମ କରୁଛନ୍ତି ନା ବୋଧେ ଆଉ ଛୁଟି ଦେବେନି ମାସେ ତ ସେମିତି ଛୁଟି କରିଦି ଆଉ କଣ ସେମିଷ୍ଟାର ତ ସେତିକିରେ ତାପରେ ଫୋର୍ଥ ସେମିଷ୍ଟାର ଇଏ କରିଥିବେ ଆଉ।
ଆଉ ଫୋର୍ସ ସେମିଷ୍ଟାର ପଢାପଢାି କେବେ?
ହଁ ହେଇନି ପଢାପଢି ଷ୍ଟାର୍ଟ ଦେଖିବା ପଢାପଢି କରିବା ଆଉ।
ପଠାପଢି ତ ଷ୍ଟାର୍ଟ ଏପନ୍ତ ହେଇ ନେଇଁ। ଦେଖିଆ ଆମେ ତ ବିଶ୍ଵାସ କର ପୁରା ଖାଇବା ଖାଇ ପିଇକି ଶୁଣୁଛୁ।
ହଁଁ ତୁତ ଏଜାମ ଥିଲାବେଳେ ସିରିଏସ୍ ହବୁ ତୁ ସବୁବେଳେ ସିରିୟସ୍ ନବୁ ନା।
ସେଇତ ଏଜାମ ଥିଲା ବୋଲିକି
ଛୁଟି ପାଚି ଯିବ ଏକାଥରେ ଏତେ ନେଇ ନେଇ କା।
ଏଜାମ ଥିଲା ବୋଲି କହନା ମୁଁ ମୋବାଇଲବି ଦେଖିନି ମାନେ ଏମତି ଖାଲି ପଢ଼ୁଥିଲି। ଦିନ ରାତି ଚବିଶ ଘଣ୍ଟା ପଡିବ ଆମ ରୁମରେ ଗୋଟେ ପିଲାଟେ ଅଛି ସିଏ ମାନେ ତାକୁ କଖ ଏତିକି ଡାକିବୁ ମାନେ ସିଏ ଡାକିଦେବା ଆଉ ଉଠିବାକୁ ବାଧ୍ୟ। ସେ ନହେଲେ ଯେ ପର୍ଯ୍ୟନ୍ତ ଆମେ ନ ଉଠିଛୁ ସେର୍ଯ୍ୟନ୍ତ ଡାକିବ ଉଠ। ଉଠିଲୁ ଉଠିଲୁ ଉଠିଲୁ
ତମେ ଉଠିବନି ଆଉ ସେ ଡାକୁଚି ଏତେ ସକାଳୁ ଉଠିବା କଥା ନା।
ସେଇୟା ପା ତା ମୁଁହ କୁ ଦେଖିକି ଦୟା ଲାଗେ ସେଥିପାଇଁ ଉଠିଯାଉ।
ହଁ ସତରେ ନା।
ହଁ ବା ସତରେ।
ଯୋଉ କେ ଗୋଟେ ମ
ଶୁଭୁ ନାହିଁ ଶୁଭୁନହିଁ ତୋ ଭଏସ କଟି ଯାଉଛି।
ପାଣି ଛେଡ଼ା ସବୁ ଶିଖିବା ପାଣି ଛାଦବ ଦୟା ଘୁ ମାୟା ସବୁ ଛାଡିଯିବ ତୁମ ମାନଙ୍କ।
ନା ମ ସେ ଏତେ ବି ଖରାପ ନୁହ।
ଆଉ ସନମ ଭଲ ଭଲ ଛୁଆ ଟା ନା ତମ ରୁମ ରେ ଥିଲେ।
ସୋନମ କୁ ତୁ କେମିତି ଜାଣିଲୁ?
ତୁ କହୁଥିଲୁ ବା ମତେ।
ଓହୋ। ଆଛା ସୋ ଅବିକା କହୁ ଥିଲୁ ବୋଧେ ସୋନାମ ନା। ସ ଆଚ୍ଛା ନାଇଁ ସେମିତିକା ଆଉ ସେ ଟିକେ କଣ କହିଲୁ କହନି କହନି କୋଢିଆ ମାନେ ଅଳସୁଆଙ୍କର ସେ ଗୁରୁ ସିଏ।
ସେ କଣ କାମ କରୁଛି ନା ତମମାନେ ସବୁ ତାର କାମ କରିଦଉଛ?
ନାଇ ସିଏ ଯେତିକି ଯାହା ପାରୁଛି କରେ ତାକୁ ଗୋଟେ କଥା କହିଲେ ସେ ଗେରେ ଗେରେ ଗେରେ ଗେରେ ହଉଥିବ ଯେ ଛାଡ।
ଓହୋ ଆ ସକାଳକୁ ସିଏ ସମାନ ଡାକିଲେ ସେ ଉଠୁଛି?
କିଏ ସିଏ ଜମାବି ଜମା ବି ନୁହଁ ତାକୁ ବାର ବାର ଡକା ହୋଇଥିବ ସନା ଉଠିଲୁ। ସୋନା ମୁଠିଲୁ ସୋନା ମୁଠିଲୁ ଏମତି।
ତୋରି ଭାଗ୍ୟରେ ସବୁ ଏଇଭଳିଆ ପିଲା ପଢୁଛନ୍ତି।
କଣ କରିବା ଆଉ। ପଢିଛି ଆଉ ନାଇଁ ସେ ଭଲ ଛୁଆଟେ ସେ ଏତେ ବି ଖରାପ ନୁହଁ।
କିନ୍ତୁ କାହା କାହାକୁ ସୋଧୁନୁ ଟିକେ କହିଲୁ?
ଆରେ ନା ମୁ କାହାକୁ ସୋଧେନି ନା ମୁ ଆରେ କାହା ପୁଅ ତା ତାକୁ ହିଁ ପାଟି କରେ ନହେଲେ କାହାକୁ ପାଟି କରେନି। ଯାହାକୁ ମୋତେ ଜନା
ଆଉ ତୋ ଏଥରକ ଯୋଉ ବ୍ୟାକ୍ ପେପର ଥିଲା ନା?
ହଁ।
ତୁ କ୍ଲିୟର ହେଇଯିବୁ?
ପୁଣି ଏଥର ବେକ୍ ହଁ ଏଇଥର କ୍ଲିୟର ହେଇଯିବ।
ଆଉ କଣ ବ୍ୟାଗ ପେପର୍ ଲାଗିଛି କି?
ଜାଣିନି ଠିକ ସେ ଦେଖିବା କଣ ଲାଗିଛି
ସେକେଣ୍ଡ ସେମିଷ୍ଟରକୁ କଣ ଲାଗିଛିି ତର କି?
ମୁଁ ଜାଣିନି ଠିକ ସେ ଲାଗିଛି କି ଲାଗିନି ବୋଲି। ହୁଁ।
ହଁ ହୋ ସେକେଣ୍ଡ ସେମିଷ୍ଟର ସବୁ ରେଜଲ୍ଟ ବାହାରିଯାଇଛି ନା?
ହଁ ରେଜଲ୍ଟ ବାହରିଯାଇଛି ଯେ ମୁଁ ସେତେବେଳେ ଘରେ ଥିଲି ମୋର ଆକ୍ସିଡେଣ୍ଟ ହେଇଥିଲା ଘରେ ଥିଲି ମୁଁ ଆଉ ଦେଖିନାହିଁ। ଆଉ ସେଥିପାଇଁ କି ଆଉ
ତୁ ଯାଇକି ମାର୍କ ଶିଟ ଟା ନେଇ ଆସିଲୁ ନୁ।
ହଁ ନେଇଆସିବି ହଁ ହଉ ଆଉ ମୁଁ ରଖୁଛି ଟିକେ ପରେ ତୋତେ କଲ କରୁଛି ହେଲା।
ହଁ ହଉ ହଉ ରଖ।
ରଖୁଛି।